ହ୍ୟାଲୋ।
ଖାଇସାରିଲଣି?
ହଁ।
ଭାଇ କେମିତି ଅଛି।
ଆମର ଆଜି ପିଠା ହେଇଥିଲା।
କାକରା ପିଠା ଆଉ।
ଭଏସ କ୍ଲିୟର ଆସୁନି।
ହଁ ଏବେ ଆସିଲା।
ଓଡିଶାର ବହୁତ ପ୍ରକାର ପିଠା ହୁଏ। ଏ ଏ ମାନେ ବହୁତ ମାନେ ବିଭିନ୍ନ ପର୍ବ ପର୍ବାଣିରେ ବହୁତ ପ୍ରକାର ପିଠା ହୁଏ। ଯେମିତି କିି ରଜ ରଜ ରେ ପୋଡ ପିଠା ରଜ ରେ ପୋଡ ପିଠା ଏଇଥି ରେ କଣ କଣ ସାମଗ୍ରୀ ସବୁ ପଡେ?
ହାଲୋ।
ମୋର ପିଠା ପ୍ରତି ସେତେ ଅ ମୋର ପିଠା ପ୍ରତି ସେତେ ଅଭିଜ୍ଞତା ନାହିଁ ତ ଆପଣ ଟିକେ କୁହନ୍ତୁ କିପରି ହ ମାନେ ତାର ହ କଣ, କଣ ପଡେ ସେଥିରେ କଣ, କଣ?
ଚକୁଳୁ ପିଠାରେ କଣ ସାମଗ୍ରୀ ପଡ଼େ ସେଇଟା ତ ଆପଣ ଜାଣିଥିବେ।
ହଁ, ହଁ।
କୁହନ୍ତୁ।
ଚକୁଳି ପ୍ରଥମେ ବିରି
ଭ ଭ। ଶବ୍ଦ କିଛି ଆସୁନି।
ହଁ ଏବେ ଆସିଲା।
ହଁ ଏବେ ଆସିଲା।
ପ୍ରାଥମିକ ସ୍ତରରେ ଚକୁଳି ପିଠା ପାଇଁ ଯେଉଁ ସବୁ ସାମଗ୍ରୀ ମୋ ଶବ୍ଦ ଶୁଭୁଛି।
ହଁ ଶୁଭୁଚି, ଶୁଭୁଚି।
ହଁ। ଚୁପଚାପ ରୁହନି, ମୋ କଥାରେ ହଁ ଦିଅ, ନହେଲେ ମୋ ମତେ ଲାଗିବ ଯେ ଅପେ କିଛି ଶୁଭୁନି।
ହଁ, ଆଜ୍ଞା।
ତ, ତ ପ୍ରାଥମିକ ସ୍ତରରେ ଆମେ ନବା ବିରି, ଚାଉଳ।
ଆଜ୍ଞା। ତାପରେ
ତାକୁ କିଛି ସମୟ ପାଣିରେ ଭିଜେଇକି ରଖିବା, ପୃଥକ ଭାବରେ ବିରିକୁ, ଚାଉଳକୁ ଉମ୍ ପାଛୋଟି, ପାଣିରେ କିଛି ସମୟ ଭି ଜେଇବା ପରେ, ତାକୁ ଆମେ ବଣ୍ଟନ ପ୍ରକ୍ରିୟା କରିବା। ଯାହାକୁ ଗାଇଣ୍ଡ୍ରିଙ୍ଗ କୁହନ୍ତି।
କେତେ ଘଣ୍ଟା ଭିଜେଇକି ରଖିବା ମାନେ ପାଣିରେ?
ଘଣ୍ଟେ, ଦୁଇ ଘଣ୍ଟା। ଚାଉଳଟା ନ ବତୁରିବା ପର୍ଯ୍ୟନ୍ତ। ଗୋଟେ ଆଟ୍ ଗୋଟିଏ ଦିନ କିମ୍ବା ହଁ, ଗୋଟିଏ ଦିନ ଲାଗିପାରେ। କାହିଁକିନା ଚାଉଳ ଆଉ ସେ ବିରି ଯେ ପଞ୍ଚ ମାନେ ଯେ ପର୍ଯ୍ୟନ୍ତ ନରମ ହେଇଚନ୍ତି ତାଙ୍କୁ ପାଣିରେ ଭିଜେଇକି ରଖିବା ଦରକାର।
ଆଜ୍ଞା। ତ, ତ ମାନେ ଯଦି ଯଦି ଚାଉଳ ଆଉ ବିରିକି ଅଡଚାଳିଶ ଘଣ୍ଟା ପାଣିରେ ଭିଜେଇକି ରଖାଯାଏ, ତାହେଲେ କଣ ହବ ସେଥିରେ?
ସେଥିରେ ଯେଉଁସବୁ ଭିଟାମିନ୍ ଗୁଡାକ ଥିବ
ଆଜ୍ଞା।
ମାନେ ଯୋଉ ତାର ଗୋଟେ ଥାଏ, ଛିଦ୍ର ପଦାର୍ଥ।
କ୍ଷୁଦ୍ର ପ୍ରଧାତ, ହଁ କୁହନ୍ତୁ।
ହୁଁ, ସେଇ ଛିଦ୍ର ପଦାର୍ଥଟା ଆଉ ଆସ ସିବନି। ଯେହେତୁ ବାଣ୍ଟିଲା ପରେ ସିଏ ମାନେ ଗୋଟେ ହାତରେ ଗୋଟେ ଚିପଚି ମାନେ ଲାଳ ଅଂଶ ଟାଇପର ହେଇଯିବ।
ଆଜ୍ଞା।
ତ ତାକୁ ଆଖି ଆଗେରେ ରଖିକି ନରମିବା ପର୍ଯ୍ୟନ୍ତ, ଆମେ ପାଣିରେ ଦିଇ ଦିଟାକୁ ବତୁରେଇକି ରଖିବା। ରଖି ସାରିଲା ପରେ, ତାକୁ ଠି ମାନେ ସଠିକ ମାପରେ ବଣ୍ଟନ କରିବା ବା ଗ୍ରାଇଣ୍ଡରରେ ବାଣ୍ଟିକି ତାକୁ ରଖିବା। ପୁଣି ବାଣ୍ଟି ସାରିଲା ପରେ ମଧ୍ୟ କିଛି ସମୟ ରଖିବା। କାରଣ ତାର ଯୋଉ ସବୁ ମାନେ ଗୋଟେ ବ୍ୟାକ୍ ଉମ୍ ସିଂ କଣ ହେଇଟା ମତେ ଠିକସେ ମନେ ପଡୁନି ପରେ କହିଦେବି। ସେଇ ତାକୁ କିଛି ସମୟ ବାଣ୍ଟିକି ରଖିଲା ପରେ
ସେଇଟା ବାଣ୍ଟିବା ହବନି, ସେଇଟା ବାଟିବା ହବା। ଶିଳ ଏ ବାଟନ୍ତି ମାନତିରରୁ ପୂର୍ବ କାଳରେ, ଗାଁମାନଙ୍କରେ ଆଗୁରୁ ଶିଳରେ ହିଁ ମାନେ ତ ଗ୍ରାଇଣ୍ଡର ନଥାଏ ନା, ସେ ଟାଇମରେ ତ ସେଥିପାଇଁ, ଶିଳରେ ହିଁ ବାଟନ୍ତି। ଯାହାବି କିଛି ମସ ସଲା ହୁଏ, ତାକୁ ଶିଳରେ ହିଁ ବାଟନ୍ କାରଣ ଶିଳ-ଶିଳରେ ଯୋଉ ମସଲା ତିଆରି ହୋଇଥାଏ, ତା ଟେଷ୍ଟଟା କିଛି ଅଲଗା ହେଇକି
ହଁ, ତା ସ୍ଵାଦଟା ଟିକେ ଅଲଗା ଆସେ। ତ ତାପରେ କଅଁ କରିଆ, ର କିଛି ସମୟ ରଖି ସାରିଲା ପରେ ଏଁ ଚୁଲିକିି, ଚୁଲିରେ ତାୱାକୁ ବସେଇବା ତାୱାକୁ ବସେ ତାୱାକୁ, ତାୱାକୁ ବସେ ତାୱା ଗରମ ହବା ପର୍ଯ୍ୟନ୍ତ ଅପେକ୍ଷା କରିବା। ଅପେକ୍ଷା କଲା ପରେ ଯୋଉ- ଖାଦ୍ୟ ତେଲ ବା ରନ୍ଧା ତେଲକୁ ତା ଉପରେ ପକେଇ ଚାରିପଟେ ଭଲ ଭାବରେ ଉନ୍ ମାନେ ଲଗେଇଦବା, ଲଗେଇ ସାରିଲା ପରେ ଆମେ ସେଇ ଯୋଉ ବଣ୍ଟା ହେଇଥିବା ବିରି ଚାଉଳ କୁ ସେଥିରେ ଆମେ ଗୋଲ୍ ରାଉଣ୍ଡ ତାର ସେ ଆକାର ଅନୁସାରେ ବନେଇବା। ଏବଂ ସେଟା ସେଟା ହେଇ କିଛି ସମୟ ପରେ ତାର କଠିନ ଅବସ୍ ତାକୁ ଆସେ ତଳ ଅବସ୍ତାରେ।
ଆଜ୍ଞା।
ସେଇ ଅବସ୍ଥା ଟା ହେଲା ଚକୁଳି।
ଆଜ୍ଞା।
ହୁଁ ତାପରେ ତାକୁ ଆପଣ ଯେ କୌଣସି ତରକାରୀ କିମ୍ବା- ଅଲଗା ପ୍ରକାର ବ୍ୟଞ୍ଜନରେ ବ୍ୟବହାର କରିକି ଖାଦ୍ୟରେ ଗ୍ରହଣ କରିପାରିବେ। ପୃଥକ ଭାବେ ମଧ୍ୟାହ୍ନ ଭୋଜନ କିମ୍ବା ଆ ସକାଳ ଜଳଖିଆରେ ବ୍ୟବହାର କରିପାରିବେ ଆଉ।
ଆପଣ କେବେ ଖାଇଛନ୍ତି କି?
ହଁ। ମୁଁ ଚକୁଳି, ଚକୁଳି ଆଉ ମଟନ ରେ ମଟନ ଖାଇଚି।
ମଟନ ମାନେ କଣ?
ଉଁ ଇଏ ଗୋଟେ ପ୍ରକାରର ମାଂସ।
ଛେଳି ମାଂସ?
ହଁ।
ଆପଣ ଛେଳି ମାଂସ ତରକାରୀ ଜାଣିଚନ୍ତି?
ଉଁ ହଁ ମୁଁ ତ ସବୁ ବିଭିନ୍ନ ପ୍ରକାର ରୋଷେଇ ଜାଣିଛି, କିନ୍ତୁ କରେନି। କହିଦିଏ। ସେଇ ପ୍ରୋସେସିଂ ଅନୁସାରେ ଯିଏ ତାକୁ ଅନୁସରଣ କରେ। ସିଏ ସେଇ ଖାଦ୍ୟଟି ସ୍ଵ ଅତି ସ୍ୱ ସୁସ୍ୱାଦ ଟି ଭାବରେ ରୋଷେଇ କରେ। ତ ମଝିରେ ମୁଁ ବି ଥରେ କରିଥିଲି। ମାତା ଶ୍ରୀଙ୍କର ମୋର ଟିକେ ମୋର ଟିକେ ଯୁକ୍ତି ତରକ ହେଲା। ତ ମାତାଶ୍ରୀ କହିଲେ ତୁମେ ତ ଏତେ ବାଛୁଚ ତ ଦିନେ ଆମକୁ ରୋଷେଇ କରିକି ଚଖାଅ ସେଇ ଖାଦ୍ୟର। ତ ମୁଁ ବି ରାଗି ଯାଇ ରୋଷେଇ କଲି। ଏବଂରୋଷେଇଟି ବହୁତ ଭଲ ହେଇଥିଲା। ହଁ ମୁଁ ମାଛ ଫ୍ରାଏ କରିଥିଲି।
ମାଛ ଭଜା।
ଫ୍ରାଏ କରିଥିଲି। ଭଜା ଅଲଗା କଥା। ନା ନା ନା ମତେ ସବୁ କିଛି ଆସେ। ମୁଁ ରୋଷେଇ ବିଷୟରେ ଅଭିଜ୍ଞତା ଅଛି ମୋର।
କେତେ ଅଭିଜ୍ଞତା ଅଛି ଆପଣଙ୍କର?
ଥରେ ଦଶମ ପଢିଲା ସମୟରେ, ଘରେ କେହି ନଥିଲେ। ମୁଁ ଦିନେ ରୋଷେଇ କରିଥିଲି, ଚିଙ୍ଗୁଡି ଘାଣ୍ଟ।
ଆଜ୍ଞା। ତା ପ୍ରୋସେସ୍ଟା କହିପାରିବେ କି?
ହୁଁ, ହଁ ପ୍ରୋସେଷ୍ଟା ହେଲା ଚିଙ୍ଗୁଡି ଭଜା ହେଇଥିବ ଫାଷ୍ଟ
ଆଜ୍ଞା।
ଚିଙ୍ଗୁଡ଼ି ଭଜାକୁ କାଢି ଦେଇ ଏକ୍ସଟ୍ରା ରଖିବ। ଆଉ ବିଭିନ୍ନ ପ୍ରକାର ପନିପରିବା ନେଇି ଥିବ। ମୁଁ ସେ ପଳେ ମିକ୍ସ ଆଳୁ, ଟୋମାଟ, ବାଇଙ୍ଗଣ ଆଉ ଝୁଡୁଙ୍ଗ, ବାସ୍ ଏତିକି ସାମଗ୍ରୀରେ ସେ ଆରମ୍ଭ କରା ହେଇଥିଲା। ରୋଷେଇର
ତା ତା ଦେହରେ କିଛି ବି ଡାଲି ପଡିିନଥିଲା କି?
ନା ନା ନା ସେଇ ଡାଲି କିଛି ପଡିିନଥିଲା। ହଁ ଖାଲି ପନିପରିବାରେ ହିଁ କରାହେଇଥିଲା ତାକୁ
ଆଜ୍ଞା। ଏବେ ରେସିପି ଟା ବତାନ୍ତୁ କେମିତି କରୁଥିଲେ ଆପଣ।
ତ ଆମେ ସବୁ କଟା ହେଇଥିବା ପରିବାକୁ ଗୋଟେ ଡିସ୍‌ ସାଇଡ କରି ରଖିଲୁ କିଛି ତେଲ ଆଉ କିଛି ପିଆଜ ହୁଁ ପ୍ରଥମ ତ ମସଲା ବାଣ୍ଟିବା ପାଇଁ ଆମେ କଞ୍ଚାଏ ଶୁଖିଲା ଲଙ୍କା ଏଁ ପା ସାତ ତୋ ସାତ ଆଠଟା ଖଣ୍ଡେ ନେଇଥିଲୁ ତୁ ତ ଉଁ ଦ୍ଵିତୀୟ ପିଆଜ ଧନିଆ ହଁ ଜିରା ଅଦା ରସୁଣ ଯାହା ଯାହା ସବୁ ଲାଗେ ସେଇ ସବୁ ସାମଗ୍ରୀ ନେଇଥିଲୁ ଏବଂ ତା କୋଉ ବାନ୍ତି ହେଲାଣି ତାକୁ ବାଣ୍ଟିକି ରଖା ହେଇଥିଲା
ଆଜ୍ଞା।
ସେ ବାଣ୍ଟିବା ପରେ ତେଲ କଡେଇ ପ୍ରଥମେ ଗରମ କରାଗଲା ଗରମ କରିକି ତେଲ ପକା ହେଲା ତେଲ ପକା ପରେ ଫୁଟଣ ପକା ହେଲା ପିଆଜ କଣ ଭଜା ହେଲା ପିଆଜ ଭଜା ହେଲା ପୁରା ପରିବାଟିକୁ ମାନେ ଛଡା ହେଲା ସିଏ ପିଏ
ଆଜ୍ଞା।
ପରିବା ପକେଇ ସାରିଲା ପରେ ଆମେ କିଛି ସମୟ ଗଲା ପରେ ତାକୁ ଲୁଣ ଦେଇକି ପୁଣି ତାକୁ କିଛି ସମୟ ଛାଡି ଦିଆଗଲା ଦଶ ମିନିଟ
ଆଜ୍ଞା।
ଆମେ ମସଲା ଟି ପକେଇଲୁ ତେଣୁ ମସଲାଟି ପୁରା କଷ୍ଟ ସେମାନେ ପୁରା ମେଲଟ ହେଇ ସାରିଲା ପରେ ଚିଙ୍ଗୁଡି ଟି ପକେଇକି ମସଲା ମସଲି ତାର ଯେମିତି ଯୋଉଭଳି ଭାବରେ ପରିମାଣରେ ପଡେ ଆମେ ସେଇଭଳି ଭାବରେ ତାକୁ ପକେଇଦେଲୁ
ଆଜ୍ଞା।
ପ୍ରାୟ ହଁ କୋଡ଼ିଏ ମିନିଟ ପରେ ଆମ ତରକାରୀ ରେଡି ହେଇ ଯାଇଥିଲା ଏବଂ ବାସ୍ନ ରେ ଆଖପାଖ ମଣ୍ଡଳ ଉଙ୍କି ଉଠୁଥିଲା।
ମହକି ପଡିଥିଲା।
ହଁ ମହକି ପଡିଥିଲା ତ ତାହା ମହକ ବାସ୍ନା ସୁ ଏଁ ସୁ ମାନେ ବାରିବା ପରେ ଆମର ଯୋଉ ମାମ ମାମୁଁ ଥିଲେ ସେଏ କହିଲେ ରୋଷେଇ କିଏ କରିଛି। ତ ଆମର
ତ ଆପଣ କଣ କହିଥିଲି।
ଆମର ଯିଏ ଭଉଣୀ ଥିଲେ ସେ କହିଲେ ନା ଆଜି ଭାଇ ରୋଷେଇ କରିଛନ୍ତି। ଓ ଆଁ। ସେମାନେ ସବୁ ବିସ୍ମୟ ତ ଚକିତ ଭାବରେ ହେଇଗଲେ ମୁଁ କେବେ ରୋଷେଇ କରେନି। ତ ହାଣ୍ଡି ଶାଳରେ ଏ ରୋଷେଇ କେମିତି କଲା। କହିଲେ ଆଜି ଆମେ ଟିକେ ତାର ସ୍ଵାଦ ବାରିବା ସବୁଥିରେ ତ ଇଏ ବାଛି ଦିଏ। ଆଜି ଆମେ ତାର ଖାଦ୍ୟରେ ବାରିବା କିନ୍ତୁ ବାରିବା ପାଇଁ ସେମାନଙ୍କ ପାଖରେ କୌଣସି ପ୍ରଶ୍ନ ହିଁ ରହିଲା।